ହଁ କୁହନ୍ତୁ?
କଣ କରୁଚ?
ଏଇ ବସିଥିଲି ସନ୍ଧ୍ୟାବେଳେ ତ ବସିଥିଲି ଆଉ।
ହ
ଏଇ ଫୋନର କାମ ହିଁ କରୁଥିଲି ସେଇ କାରିୟା ଭାଲିଡେସନ କାମ ଚାଲିଚି ତ।
ଅ ଓ ହୋ। ହଁ ଯେଶେ
ହଁ ସରିଯାଇଚି ପ୍ରାୟ ଟିକେନା କ ରାତିରେ ରୁଟି କରିବି
କଣ ଟି ଟିକିଏ ନାକରୁ ରୁଟି।
ଜଣଙ୍କ ପାଇଁ ଅନ୍ୟମାନେ ସବୁ ଭାତ ଖାଇବେ ଗୋଟେ ଝିଅ ଖାଏନି ତ ତା ଖ ରୁଟି ଟିକ କରିବି ଆଉ ନ ଆଉ।
ଆଉ।
ଏମିତି ଚାଲିଚି ପାଗ ସେଠି କେମିତି ଅଛି ସେପଟେ
ଏ ଫନ ଟା ଆଚି ସେ କଟି ଯାଉଚି କିଛି ଶୁବୁନି।
ଆଚ୍ଛା ମୁଁ କହିଲି ପାଗ ସେପଟେ କେମତି? ତାହଲେ ବଢିଆ ଆଉ ଥଣ୍ଡା ଲାଗି
ହଁ ଆମ ଆମ ପଟେ ତ ବେଶୀ ଗରମ।
ହଁ ତ ଓଡ଼ିଶା ସାରା ସବୁଠି ଗରମ ଆଉ କାହାକୁ କହିବା କମ୍ ଅଧିକ କଣ।
ଆଉ ଆମ ଆଡେ ଟିକେ ଅଧିକ ଗଛ ପତ୍ର ଟିକେ ପବନ ଫବନ ହଲେନି ଥଣ୍ଡା ନାଗନ୍ତା ଏ ଭଲ ଲାଗନ୍ତା ଆଉ ଗରମ ହେ ମଣିଷ ଘରେ ରହିପାରୁନି କଣ କରିବା ପାଦ ସେଇଆ ହୋଉଚି ଆଉ। ଦିନ ସେଆ
ରାତି ହେଲାଣି ତଥର ନା ପଡି ପଡ ନା ରାତି ଲେଣି ତ
ରାତି ଥଣ୍ଡା କଣ ତ ଇଏ ଯୋଉ ଘରେ ଘର ତ ଗରମ ସେ କେ ଆଣି ଯେ ଉ ଆହୁରି ଗରମ ଚାଲିଛି ଫ୍ୟାନ ଚାଲିଲା ବେଳକୁ।
ହୁ ହୁଁ ଫ୍ୟାନ୍ ଘର ମୋତେଁ କିଛି କାମ ନୁହଁ।
ଆମର ତ ଏ ସି ଏ ସି ଫେସି ନୁହେଁ କି କୁଲର ଫୁଲର ନୁହେଁ ସେଇ ପାନ ସେ ପାନ ବାବନ ତ ବେଶୀ ଗରମ ହେଇଯାଉଛି ଆଉ।
ସତ କଥା ଆଉ ଏ ଘରେ ତ ଏବେ ତଥାପି ରଜ ଗଲାଣି ଟିକେ ଥଣ୍ଡା ପଡ଼ିିବା କଥା। କିନ୍ତୁ କାହିଁ କୋଉଠି କିଛି ହୁଁ
ମୁଁ କଣ କରି
ହୁଁ ହୁଁ। ରଜ ଗଲାଣି ରଥଯାତ୍ରା ଆସିବ ସେମିତି ଟାଇମେ ଟିକେ ବର୍ଷା ହେଇଗଲେ ଭଲ ଜମିବାଡ଼ି ଯାହା ଟିକେଏ ଭଲ ହୁଅନ୍ତା ସିନା। ଶୁଣୁଥିଲି ଖରା ହେଇକି ଲୋକ ଜନ ଯାନ ଲଗେଇଛନ୍ତି ସବୁ ଶୁଖିଗଲାଣି।
ଆମ ଆଡେ ସବୁଆଡେ ଧାନ ରୁଆ ରଇ ଚାଲି ଚାନ୍ଦିବ ଆମ ଆଡେ ତଳା ପଡେ ତଳି
ଆଚ୍ଛା।
ଆମର ଆମ ଏପଟରେ ଟ ମାନେ ଠେକୁଆ ବିଲ ଉରା ନା ପାଣି ଧ ଶୀଘ୍ର
ଆଚ୍ଛା ଆଚ୍ଛା।
ଆ ଯୁଆଡେ ବାଲିଆ ମାଡି ପାଣି ଟା ଶୀଘ୍ର ଧରେ ଶୀଘ୍ର ଚାଷ ହେଇଯାଏ ଶୀଘ୍ର କାମ କରନ୍ତି। ଆମର ପିଛେଇକି କରନ୍ତି ସବୁ ଆଉ।
ଆଚ୍ଛା ଆଚ୍ଛା।
ହ ଆ
ରଜ ଫଜ କେମିତି ଗଲା ଭଲରେ?
ଭଲରେ ଯାଇ
ଭଲ ପାଗ ହେଥିଲା ସେତେବେଳକୁ ଆଉ।
କାହିଁ କୋଉଠି ପାଗ ଗୋଟେ ଦିନ ଟିକେ ପାଗ ଦେଇଥିଲା ଆଉ କାହିଁକି ପାଗ
ଆଚ୍ଛା ତା ରଜପାଗ ମାନେ ସେମିତି କିଛି ଭଲ ହେଇନି ତାହେଲେ।
ଗରମ ଆମ ଆମର ଆଉ କଣ ର
ଛୁଆ ପିଲାଙ୍କ ତ ହଁ ଆମ ଦିନ କାଳେ ଗଲାଣି ଆଉ। ପିଲାବେଳେ ଆମେ ଯାହା କର କରିଥିଲୁ ମନେକେଇକି ପିଲାମାନଙ୍କୁ କହିବା କଥା ଆମେ ଏମିତି କରିୁଥିଲୁ ସେମିତି କରିୁଥିଲୁ ଏବେ ପିଲାଙ୍କ ଟାଇମ୍ ଆଉ। ନାଇଁ ର ପିଠା ଖାଅ ଦୋଡିଖେଳ ହୁଁ।
ଏତେ ଗରମ ହଉ ଯେତେ ବର୍ଷା ହଉ ଛୁଆ ମାନ ତାଙ୍କର ରଜ କରିବେ। ଆଉ ତାଙ୍କ ସାଙ୍ଗରେ ଆମେ ଟିକେ ସେ ଖୁସିରେ ବୁଲି ଚାଲିଗଲେ ଆମେ ଟିକେ ତାଙ୍କ ସାଙ୍ଗରେ ଖୁସି ହେଇ
ହଁ, ସେଇ ପର୍ବ ତାଙ୍କରେ ପିଛା ଲାଗି ପି ପିଠାପଣା କର ଖା ପିଅ ସାଙ୍ଗସାଥି ଏଇତ ଆଉ ଏଇତ ଗୋଟେ ବାହାନା ଖୁସି ହେବାର ଆଉ।
ହୁଁ ଆଉ କଣ? ଛୁଆଙ୍କ ପାଇଁ ସବୁ ଛୁଆ ସେ ଛୁଆଙ୍କ ନାଗି
ସବୁ ତ ଛୁଆଙ୍କ ଲାଗି ଆଉ ସେଇଆ ପୁରା ଛୁଆ ମାନେ ଯାହା କହିବି ତାଙ୍କରି ପାଇଁ କରିବୁ ନା ତାଙ୍କ କଥା ଆଗେ ନା ଆଉ।
ତାଙ୍କ କଥା ଆଗେ ଯାହା କହିବେ ସେଇଆ ଆଉ ଆମର କଣ ଅଛି ଆଉ ଆମେ ତ ଏମିତି ନହେଲେ ଇଏ କି କଲା ସେମାନେ ଉଁ ଇଏ କଇଁଆ ଫୁଟେ ଦଳିକି ଭାତ ଖାଇଦବୁ। ଛୁଆ ତ ହବନି ଏଟା ହେଲାନି ସେଟା
ସେ ସମୟ ପଳିଲାଣି ଦିନ ଥିଲା ଆମେ ଆଳୁ ଭିଜା, ଭାତ ଖାଇକି ସ୍କୁଲ ଯାଉଥିଲେ। କି ନାହିଁ। ହଁ, ଭାତ ଆଳୁ ସୁଝା ପଖାଳ ସୁଝା ଖାଇକି ଯାଉ ଥିଲେ ଆଉ ଆଚାର ଟିକେ ପାମ୍ପଡ଼ ଟିକେ କଣ ଯାହାବି ତାହା ଖାଇକି ସ୍କୁଲ ପଳଉଥିଲେ ଆଜିକାଲି ପିଲାଙ୍କୁ ଯେତେ ପ୍ରକାର କରିକି ଦିଅ ତାଙ୍କୁ ପସନ୍ଦ ଆସିବନି। ନା ଏଇଟା ହେଇନି ସେଇଟା ହେଇନି ଏଇଟା ଖାଇବିନି ସେଇଟା ଖାଇବିନି।
ତୁମ ତୁମର ତୁମ ସମୟ ଟା କେତେବେଳେ କଣ ମୁଁ ଜାଣିନି କିନ୍ତୁ ଆମ ସମୟରେ ଖାଲି ଆମେ ଆଳୁ ସିଝା ଖାଇଛୁ।
ମୋ ସଭା କଣ ଆମ ଓଡ଼ିଶାରେ ଆମ ଏ ବର୍ତ୍ତମାନକୁ ସମୟ ଛାଡିଦେଲେ ପ୍ରତି ଘରେ ଭାତ ଆଳୁସିଝା ତ ସକାଳ ସ୍କୁଲ ର ମାନେ ସକାଳ ଦଶଟା ବେଳେ ଯୋଉ କିବା କଥା ଭାତ ଆଳୁ ପ୍ରଥମେ ତ ଭାତ ଭାତ ଟେ ହେଇଥିବ ସେଇ ଚୁଲିର ବସ୍ତୁ ସେ ସେଥିରେ ଆଳୁ ଦିଟା ସିଝେଇକି ମାଆ ମାନେ ସେଇ ଆଳୁରୁ ଭାତରୁ ଆଳୁ କାଢିକି ଚକଟି ଦିଅନ୍ତି। ଭାତ ପଖାଳ ମତେ ଖାଇ ହେଇଯାଉ ଆଉ କଣ। ହଁ, କାଲିର ଭାତ ଥିବ ପଖାଳ ହେଇଥିବ ଆଉ
ଆଳୁ ତରକାରୀରେ ପଡ଼ିନେ ସୁଧା ଛୁଆ ମଙ୍ଗୁ ନାହାନ୍ତି ଖାଇବା ପାଇଁ।
ସେ ଆମେ ଯେ ଆମେ ବି ରବିବାର ହେଲେ ମାଂସ ଆସିଲା, ମାଛ ଆସିଲା କି ଅନ୍ୟ କଉ ଯଉଦିନ ମାଛ ମାଉଁସ ଆଜିକାଲି ପିଲାମାନେ ତ ମାଛ ଖାଇବାକୁ ବିଲକୁଲ ରାଜି ହଉନାହାନ୍ତି। କଣ୍ଟା ଅଛି ବୋଲି ଆଉ ଖାଲି ଚିକେନ ଖାଲି ଚିକେନ ଆଉ ଏଇ ଅଣ୍ଡା କି କଣ କେମିତି ମାନେ ଯୋଉ କଣ୍ଟା ଛଡେଇବା କଷ୍ଟ ସେମାନଙ୍କୁ। କଣ କରାଯିବ? ଯେତେ କହିଲେ ବି ତାପରେ ମାଛ ଯାହାହେଲେ ବି ମୋ ହିସାବରେ ଚିକେନ ଠୁ ମାଛଟା ଦେହ ପାଇଁ ଭଲ ମୁଁ ଭାବେ।
ନା ଛୁଆ ମଙ୍ଗୁ ନାହାନ୍ତି ବା। ଉଁ
ଏ ସାନ ମାଛ ଯୋଉ ଆଖିକି ଟିକେ ଦୃଷ୍ଟି କହନ୍ତି ମାନେ ଆଖି ଦୃଷ୍ଟିଶକ୍ତି ଭଲ ଯଉ ଛୋଟ ଚୁନା ମାଛ କାଇଁ କୋଉଠିି କିଏ ଖାଇବାକୁ ରାଜି ହଉଛି ସେମାନେ
ନା ସେଇରା ସେ ତାକୁ ଟୋଟାଲ ଖାଇବେନି। ଚି ଚିକେନ୍ ଟା ଖରାପ୍ ବୋଲି ସେମାନେ ଜାଣିନାହାନ୍ତି ଦେ ମା ଚିକେନ୍ ଖାଇଦବୁ ମାଛଟାକୁ କିଏ କଣ୍ଟା ମଣ୍ଟା ଇଏ ଖୋଲିକି କିଏ ଖାଇବ?
ତାପରେ ଆଜି କାଲି ସେ ଚିକେନ୍ ବେଶି ବ୍ରଏଲର ଚିକେନ କଉ ଦେଶୀ କି ଚିକେନ ହଉଛି କି ସେ ବ୍ରଏଲର ଚିକେନରେ ତ ସବୁ ଇଞ୍ଜେକ୍ସନ୍ ଦିଆ କେମିକାଲ୍ ଦିଆ ଚିକେନ୍ କଣ କରାଯିବ ଦୁନିଆ ଚାଲିଛି ସେଇଆ ଆମକୁ ବି ସେମିତି ଚାଲିବାକୁ ପଡ଼ିବ। ଯାହା ଭଲ ମନ୍ଦ, ଯାହା ଦୁଃଖ, ଯାହା ରୋଗ ହବ ହବ ହବ ଆଉ କଣ କରାଯିବ ସମସ୍ତ ଆଗରୁ ଯାହା ହଉଛି ଆଉ ଆଉ କିଏ ଆଉ କଣ କରୁଛି। ଆଉ ସିଏ ତ ଯାହା କହିବେ ସେଇଆ ତାଙ୍କ କଥାରେ ଆମେ ନ ହୁଁ ହବନି ସିଏ ଯାହା ଖାଇ ହୁଁ ଆଜିକାଲି ସେ ପନିର ବି ଭେଜାଲ୍ ମିଳୁଛି ସେଇଥି ପିଲାଙ୍କର କଣ ସକାଳ ଉ ଠିଲେ କୁରକୁରେ, ଲେଜ୍ ସେ ଯୋଉ ସ୍ନାକ୍ସ କଥା କହୁଚି ଅନ୍ୟ ଜିନିଷ ସବୁ ଖାଇବା ମାନେ ଭାତ ଆମର କଣ ମେନ୍ ଭାତ ଥିଲା। ଆମେ ଦିନକୁ ଚାରିଓଳି ବି ଭାତ ଖାଉଥିଲେ ସ୍କୁଲ୍ ଗଲେ ଗଲେ ଖାଇକି ଆସି ଗଲେ ଖାଇକି ସ୍କୁଲୁ ରୁ ଦି ପହରେ ଆସିଲେ ଖାଇଲେ ଚାରିଟା ବେଳେ ଫେରିକି ସ୍କୁଲୁ ରୁ ଆସିଲେ ଖାଇ ରାତିରେ ଖାଇଲେ ଭାତ ଏମାନଙ୍କୁ କିଛି ଏମାନଙ୍କୁ ତ କିଛି ନାହିଁ ଏଇଟା ସନ୍ଧ୍ୟାବେଳଟାରେ କଣ ଏଇଟା ଖାଇବୁ ଚାରିଟା ବେଳେ କଣ ଏଇ ଏଟା ଖାଇବୁ ଏଇଗୁଡା କଣ ଏତେ ଥର କଣ ଭାତ ଖାଇବୁ ଏମିତି କଥା। କଣ କରାଯିବ ଛୁଆ ମାନେ ଭାତ ଖାଇବାକୁ ରାଜି ହଉନାହାନ୍ତି। ହୁଁ ଆଉ ମୋ ଝିଅ ପା ସେୟା କହୁଛି। କଣ ପାଇଁ କହିଲି ଆଉ ସେ ରୁଟି ଖାଇବ ରାତିକି ଭାତ କହିବ କି ଦିନକୁ ଥରେ ଭାତ ଖାଇବ ନା କେତେ ଥର ଭାତ ଖାଇବ। ମୁଁ କହିବି ଆଉ ଦିନକୁ ଥରେ ଖାଇଦେ ସିଏ କହିବ କାଇଁ ଆଉ ପଞ୍ଜାବୀ ମାନେ ଯୋଉ ଖାଉଛନ୍ତି ବର୍ଷ ବର୍ଷ ଭାତ ଖାଉନାହାନ୍ତି ସେମାନେ କଣ ସୁସ୍ଥ ସବଳ ନାହାନ୍ତି ଆଉ ଆମର ତ ମୁଁ କହିଲି ଆମର ତ ଓଡ଼ିଆ ଘରେ ଭାତ ଟା ଆଗ।
ହଁ।
କଣ କରାଯିବ ସେଇ ଅନୁସାରେ ଆମର ସବୁ ତରକାରୀ ଆମର ଯୋଉ ପାରମ୍ପରିକ ତରକାରୀ ଆମ ଓଡ଼ିଶା ତରକାରୀ ସବୁ ଲୁଚି ଲୁଚି ଯାଉଛି ନା ଆଉ କଣ ଖାଉଛି କି ଏବେ ହେଠି ପିଲା ଛୋଲେ, ପନିର ମାନେ ଯଉ ସାଧାରେ ଯାହା ଆମର ଯଉ ବେସର ଖଟା ଆମ୍ବିଳ ଯାହା ଯାହା ଯୋଉ ପୁରୁଣା ଜିନିଷ ସବୁ ଆଉ ଧୀରେ ଧୀରେ ଲୋପ ପାଇଯାଉଛି ନା ଆଉ କଣ ହେଉଛି ଏଇମାନଙ୍କ ପାଇଁ ଆମ ମା ମାନେ ଯେତିକି ଶିଖିଥିଲେ ଆମେମାନେ ସେତିକି ଶିଖିଲେନି। ଆମ ପିଲା ତ ଖାଉନାହାନ୍ତି କରିବ କାହା ପାଇଁ ନୁହଁ କି ସେଇ ଅନୁସାରେ ଜିନିଷ ଗୁଟା ଲୁଚୁ ଲୁଚି ଯାଉଛି ଆଜିକାଲି ଧୀରେ ଧୀରେ ଆଉ କଣ କରାଯିବ।
ସେ ମ୍ୟାଗି ଫ୍ୟାଗି ସକାଳୁ ଉଠୁ ମ୍ୟାଗି ଫ୍ୟାଗି କର ଏ କର ସେ କର ଦୁନିଆ ଇଏ। କଣ ଏଇଟା ଙ୍କ ଛୁଆ ହଁ ପା ଏଇ ଯୋଉ ଭାତ ନ ଖାଇକି ଏଇ ଯୋଉ ଏଣୁ ସେଣୁ ଖାଇକି ବେଶୀ ଛୁଆଙ୍କର ଦେହ ଖରାପ ଦେହ ହଉଛି।
ମୁଁ ତ ସେଇ ସେଇଗୁଡ଼ା କଣ? କୋଉ ଭଲ ତେଲ ଯୋଉ ଲେସ୍ ହଉ କୁର୍କୁରେ ହଉ ଯାହାବି ଯୋଉ ଜିନିଷ ପ୍ୟାକେଟ୍ ରେ ଆସିଲା ତାର ଜିନିଷ ତାକୁ ସିଏ କଣ ବେଶୀ ଦିନ ଭଲ ରହିବା ପାଇଁ ଥା ଭିତରେ ପୁଣି କେମିକାଲ୍ ପୁରା ହେଉଛି କି ନାହିଁ। ନହେଲେ ମନକୁ ରହିଯିବ କି ସେ ସେ ଅନୁସାରେ ତାକୁ ପନ୍ଦର ଦିନ ମାସେ ପର୍ଯ୍ୟନ୍ତ ଭଲ ରହିବା ପାଇଁ ସେଇଥିରେ ଦିଆହଉଛି କେମିକାଲ୍ ସବୁ। ନହେଲେ କେମିତି ଲୋକ ରହିବ ଏଇ କୁର୍କୁରେ ଗୋଟେ ଧର ଲେସ୍ ଗୋଟେ ଧର ମିକ୍ସଚର୍ ପ୍ୟାକେଟ୍ ବିସ୍କୁଟ ଗୋଟେ ସବୁ ସେଇ ଅନୁସାରେ ଦିଆଯାଉଛି ଆଉ ସେଇଟା ଆମେ କୁ ମେନ୍ ଖାଇଲେ ଆମର ଦେହ ଖରାପ୍
ଖରାପ ହଉ ସେଇ ସେମାନେ ବୁଝିପାରୁନାହାନ୍ତି ଆମେ ଏଇଟା ଖାଇମୁ ହକ ନାକେ ଖାଇମୁ।
ଯୋଉଟା ପାଟି ସୁଆଦ ଲାଗୁଛି ସେ ଗୋଟା ଖାଇବାକୁ ତାରି ପିସା ଲାଗୁ ପିଲା ଦଉଡୁଛନ୍ତି ତାରି ପିଛା
ବୁଝେଇବା କଥା ଆଉ କଣ କରିବା।
କୋଲ୍ଡଡ୍ରିଙ୍କିସ୍ ଗୋଟେ କୋଲ୍ଡ ଯୋଉ ସ୍ନାକ୍ସ୍ ଗୋଟେ ଯୋଉ ଲେସ୍ ଯେଉଁ ଚିପ୍ସ ଫିପ୍ସ ହେଉ ଦେହକୁ ଖରାପ କିନ୍ତୁ କିଏ ବୁଝୁଛି ହଁ ଆମ କେତେ ଖାଉଛୁ କି ଆମେ କେତେ ଖାଉଛୁ କି କହିବେ କି କିନ୍ତୁ ମେନ୍ ସକାଳୁ ଉଠୁ କି ସନ୍ଧ୍ୟାବେଳ ଉଠିଲ ତାଙ୍କ ଦିନକୁ ଥରେ ତ ନି ଖାଉଛୁ ଏଇ ତାପରେ ସେଇଟା ଖାଇଲା କଣ ପେଟ ପେଟରେ ଭୋକ ମରିଯାଉଛି ଛି ଭାତ ଖାଇଲା ବେଳକୁ ଆଉ ନାହିଁ ଭାତ ଖାଇଲା ବେଳକୁ ଆଉ ନାହିଁ। ଆଉ ଭାତ ଟିକେ ବସିିଥିବ କି ନାଇଁ ଆଉ ଖାଇବିନି
ବୁଝୁନାହାନ୍ତି ଛୁଆ ମାନେ ଆଉ କଣ କରିବା ଦେ ଏଟା କହିଲୁ ଦେ ଜା ଆଣିକି ଖା ନ କହିନେ ଅନର୍ଥ କାନ୍ଦିଲେ ବୋବେଇଲେ ଆଉ ଦିହସୁଆ
ଆର ଦେଖିଥିବେ ଛୋଟ ପିଲା କାନ୍ଦିକି ଗଡିଯିବେ କୂର୍କୁରି ନ ଖାଇଲେ କି କୋଲଡରିଂସ୍ ନହେଲେ କିବେ ଆଇସ୍କ୍ରିମ୍ ବାହାର ଆଇସ୍କ୍ରିମ୍ କଉ କଣ କଣ କରାଯିବ
ଆମେ ଯେତେବେଳେ ତାଙ୍କୁ ଇଏ କନେ କଣ ଅଛି ଛୁଆ ସେ ଯୋଉଟା ବୁଝିଥିବେ ସେଇଟା ହଁ ଦେ ଏଇଟା ତ ବୁଝୁଛି ଏଇଟା ଦିଅ ବୁଝେଇଦିଅ।
ହୁଁ ହୁଁ ଏଇ ଯେମତି ଆଜିକାଲି ପିଲାମାନେ ସବୁ ଫୋନ ଦେଖିକି ଖାଉ ଛୋଟ ପିଲା କଥା କହୁଛି ଫୋନ ନହେ ନ ହେଲେ ନଦେଖିଲେ ଖାଉନାହାନ୍ତି ଆଉ ସେଇଆଡ଼େ ଅନେଇଥିବେ ମା ମାନେ ବି କଣ କରିବେ ବାଧ୍ୟ ଟାଇମ କାଇଁ ପିଲାକୁ ଫୋନ ଦେ ଧରିଦବେ ଇଆଡୁ ଖୁଆଇଦେବେ ପିଲା କାର୍ଟୁନ କି କଣ ଦେଖିବ ପିଲାକୁ ଗୁଣ୍ଡେ ଗୁଣ୍ଡେ ଖୁଆଇଦେବେ କଣ କରିବେ
ପା ଆମ ଓଡିଶା ସାରା ସେଇଆ
ଓଡ଼ିଶା ସାର ବ ଭାରତ ସାରା ଥିବୀ ସାରା ସେୟା ହୋଉଥିବ ମୁଁ ଭାବୁଚି।
ସେ ସେ ଛୁଆ ସେ ମୋାବାଇଲ କି ଅନେଇକି ରହି
ସେମିତି ପୁରା ପୁରା ଆଖିରେ ପଲକ ପଡିବନି ଅନେକି ରହିଥିବେ ସେମିତି ତମେ ଖାଲି ତା ପାଟିରେ ଗୁଞ୍ଜି ଦବ ଯାହା ଦେଲେ ସେଇ ଉଁ ତାକୁ ଅନେଇ ଅନେଇ ପିଲା ବେ ପଟେରେ ପ ପାଟିରେ ଜାକି ରଖିଥିବେ ତାଙ୍କମାନ ଗାଲ କୁ ଚିପି ଆରେ ଗିଳି ଦେ
ଆଉ କଣ କରବ ସିଏ ଗୋଟେ ଇଏ ପା ଏଇଟା ଦେଖେଇନେ ଛୁଆ ଟା ଟିକେ ଖାଆନ୍ତା କି ଖାଇବ ଆଉ ନ ଦେଖେଇନେ ତ ଖାଇଲା ନେଇ ହଁ ଦେ ସେ ସେ ଦି ଗୁଣ୍ଡା କେମିତି ଖାଉ ସେ ମୋବାଇଲ ପଛେ ଦେଖୁ ଦି ଗୁଣ୍ଡା ଖାଉ ମା ମାନେ ଆଉ ବୁଝିବେ
କରୁଚି କରୁ ପଛେ ଯାହା କରୁଚି କରିଛି ଦେଖୁ ଥାଉ ଯାହା କରୁ ପେଟ କୁ ଦିଟା ଯାଉହେରି ସେତିକି ମାନେ ଯେ ଯୋଉ ଟାଇମ୍ ତାକୁ ଖାଇବ ସେ ଫୋନ୍ ଧରିକି ବସୁ ଏମିତିରେ ପିଲାଙ୍କର ଅଭ୍ୟାସ ହେଇଯାଉଛି ଆଉ କଣ
ମା ଚାହିଁବା ବା ମୋ ଛୁଟା କେମିତି ଦି ଗୁଣ୍ଡା ଖାଉ
ହୁଁ ହୁଁ ସେଇତ କଥା ଆଉ କେମିତି ଖାଉ ମୋ କାମ ଇଆଡେ ପଡିଛି କେମିତି ବେଗି ବଗି ଖାଇଦଉ ୟାକୁ ଖୁାଇଦେଲା ପରେ ମୁଁ ମୋର ଅଲଗା କାମ କରିବି ଏଇତ କଥା ଆଉ କଣ ମା ମା ପିଲାଙ୍କ ସେଇ ଆଉ
ଆଉ ଛୁଆଙ୍କ କଥା ଆଜି କାଲି ଛୁଆଙ୍କ କଥା କହୁଛ କଣ ଆଉ ଛୁଆଙ୍କୁ ଆଉ ମେ
ଆ ଛୁଆ ମାନେ ତ ଆମର ମାନେ ମାଲିକ ଆଉ କଣ ଯିଏ ଯାହା କହିବେ ସେୟା ମାନିକି ରହିବ ସବୁଠି ସବୁ ଘରେ ସବୁ ଘରେ ସେ ସେଇଆ
ସେଇଟା ହଉଛି ଆଜି କାଲି ଛୁଆ ମାନେ ତାଙ୍କ ଯାହା କହିଲେ ଆମେ ସେଇଥିରେ ହଁ ମାରଲେ ଛୁଆ ମାନେ ମାଲିକ
ହୁଁ ହୁଁ ହଉ କଣ ସେଇଆ ସେ ନ କହିଲେ ରାଗ ରୁଷା କାନ୍ଦ ବୋବା ନାଇଁରେ ବାବା ତୁ ଯାହା କହୁଛୁ ହଉ ସେଇ କଥା ତ ହଉ ଯାହା କହିଲୁ ସେଇଆ ଆଉ ହେବ ଆଉ କରାହେବ ଅଣାହେବ ଣା ହବ ସାଙ୍ଗେ ସାଙ୍ଗେ ରାଜି ହଉ ତାଙ୍କ କଥା ରେ ଆଉ ଉଁନୁ ଚୁଁ କରିବାର ନାଇଁ ଆଉ ହ୍ନୁ ହ୍ନୁ। ହୁଁ ହୁଁ ହୁଁ। ସେଇଟା ମନେଖିଥିବ ଭାରି ଠିକ ରେ ତମେ କଉଟ ହଁ କହିଥିଲ କିନ୍ତୁ ତାଙ୍କୁ ଯୋଉଟା କୁହାଯଥିଲା ସେଇଟା ମେନ ରହିବନି। ଏଇଟା କରିବୁନି କି ସେଇଟା କରିବୁନି ସେ କଥା ମନେରହିବନି ତମ ଯଉଟା କହିଛ ଆଣିଦେବି କି କରିଦେବି ସେଇଟା ଟାଇମ ପଳେଇିଲା ମାନେ କଣ ପାଇଁ କହିଲୁନି କରିଥିଲ ପରା କହିଥିଲ ପରା ଆଣିଦେଲ ଆଣିଦେବ ବୋଲି କଣ ହେଲା
ସାଙ୍ଗେ ସାଙ୍ଗେ ସାଙ୍ଗେ କହିଦେବେ ପା ସେ ଛ ଛୁଆ ଛୁଆ ଆଜିିକାଲି ଛୁଆ ବାଜି ଯ କୁହନ୍ତିନି ନା ଆଇ ବିିଡି ଛୁଆ ଆଜି କାଲି ଛୁଆ
ସେ ଓଳିଆଳିରୁ ପଡି ଗଜା ପିଲା ଅଳେ ଶୁଣିଥିଲ ଆଜିକାଲି ସତରେ ପିଲା ଓଳିଆରୁ ଉପରି ଗଜା ହେ ହେ ହେ ହେ ହେ। ସେଇଆ ହଉ ଏବେ ରଖ ରଖିଦିଅ। ପରେ କଥା ହେବା ମୁଁ କରିବି ଓକେ ହଁ ହଁ।
ହ ହଁ